ହଁ।
ହାଲୋ।
ହଁ ଭାଉଜ ନମସ୍କାର।
ହ୍ୟାଲୋ।
ହଁ ଭାଉଜ ନମସ୍କାର।
ହଁ ନମସ୍କାର କଣ କରୁଥିଲ?
ଏଇ ଟିକେ ବ୍ରେକ୍ଫା ଏଇ ଯୋଉ ଟିଫିନ ଟିକେ ଜଳଖିଆ ଟିକେ କରିକି ବସିଛି ଆଉ ଭଲ ଅଛ?
ହଁ ହଁ ଭଲ ଅଛି ଭଲ ଅଛି। ନାଇଁ ମୁଁ ବି ଯାଇଥିଲି ତ ମାର୍କେଟ କୁ ସେଇଠି ହଁ ପୁଅ ଭଲ ଅଛି
ହୁଁ।
ତମେ ଯିବ
ଓ ହୋ।
କଣ ବାହାରୁ ଆସିଚି ନା ଏଇ ଦୋକାନ ଗୁଡାକର ଏଇ ହାଁ।
ଶାଢ଼ୀ ଦୋକାନ ହିଁ ଅସଚି
ଓ ହ।
ହଁ।
ଆଉ ନେଇକି ଯିବେ ନା ସେଥିପାଇଁ